ଆଜ୍ଞା ମିତ୍ର କୁହନ୍ତୁ। ମୋ ଭଏସ ଆପଣଙ୍କୁ ଶୁଭୁଚି ତ?
ଆଜ୍ଞା ଶୁଭୁଚି। ଆପଣ କିଏ କହୁଛନ୍ତି?
ମୁଁ କିଏ କହୁଚି?
ଆପଣ ରାଜଶ୍ରୀ ସରି ଆପଣ ମୋର ମହିଳା ମିତ୍ର କହୁଛନ୍ତି ଟି?
ହଁ। ଆପଣ କାହାକୁ କଲ୍ ଲଗଉଛନ୍ତି ଜାଣି ପାରୁନାହାନ୍ତି।
ଆପଣ ମୋତେ ଏଇନା ଆପଣଙ୍କ ନମ୍ବର ଟି ପଠେଇଥିଲେ କି?
ନା।
ଆଉ ମୁଁ ଆପଣଙ୍କୁ କଲି କେମିତି କଲ କଲ୍ ଟି ମୁଁ ଜାଣିପାରୁନାହିଁ।
ମୁଁ ଏବେ ମୋର ଆଉ ଗୋଟେ ପୁରୁଷ ମିତ୍ର ସହିତ କଥା ହଉଥିଲି। ଯାହାର ନାମଟି ହଉଚି ସୂର୍ଯ୍ୟମୁଖୀ।
ସେ ଶୋଇନାହାନ୍ତି?
ସେ ଶୋଇନାହାନ୍ତି, ସେ ଶୋଇବାକୁ ଗଲେ ଏବେ। ମୁଁ ସୁରି ଅ ସୁ ସୁରଜ୍ ସହିତ କଥା ହେଉଥିଲି। ମତେ ବୈଦରିଆ ର କଲ୍ ଆସିଲା।
ହେଲା। ମୁଁ ବୈଦରିଅ କୁ ମେସେଜ୍ କରିଚି ତୁ କଣ ମୋତେ ନ କହିକି କଲ୍ କରିଦଉଚୁ। ତୋ କଲ୍ ରିଜେକ୍ଟ ହେଲା ଇଏ ହେଲା ସିଏ ହେଲା। ବୈଦରୀଅ ମତେ କହୁଚି ମୁଁ ତ କଲ୍ କରି ହିଁ ନାହିଁ। ଏବେ ମୁଁ କଣ ଉତ୍ତର ଦେବି।
ଆରେ ବିଶ୍ଵାସ କରନ୍ତୁ ମୁଁ ଆପଣଙ୍କୁ କଲ୍ ଲଗେଇ ନଥିଲି। ମୁଁ ମୋର ମହିଳା ମିତ୍ର ପତଳା ବାଲା ଅ ଝିଅଙ୍କୁ ଲଗେଇଥିଲି, ସେଇଟା ଆପଣଙ୍କୁ କେମିତି ଲାଗିଗଲା ମୁଁ ବି ଆଶ୍ଚର୍ଯ୍ୟ।
ଓହୋ। ଆଚ୍ଛା ଆଚ୍ଛା। ଏମତି କଥା କି।
ହଁ ହଁ ମୁଁ ସେଥିପାଇଁ ଆପଣଙ୍କୁ ମୁଁ ଆ ଯେତେବେଳେ ମତେ ମତେ ଆପଣଙ୍କୁ ବ
ଆପଣଙ୍କ ନାଁଟା କଣ ଦେଖଉଛି ଆପଣ ଟିକେ କହିପାରିବେ।
ମତେ ଦେଖଉଛି ସେଫାଳି।
ଆଚ୍ଛା ତାହେଲେ ଆପଣ ଠିକ କହିଲେ। ଯାହାଟା ହେଇଛି ମୁଁ ବୁଝିପାରୁଛି ଆପଣ ଏବେ ମୋ ସହିତ କଥା ହୁଅନ୍ତୁ କିନ୍ତୁ ୟା ପଛର ଷ୍ଟୋରିଟା ମୁଁ ପରେ କହିବି ଆପଣଙ୍କୁ ଗୋଟେ ମଝିରେ ଗୋଲମାଲ୍ ହେଇଯାଇଛି ତ ଟିକେ ତ ସେଇଟା ହଉଛି କଥା।
ମୁଁ ଭାବିଲି ମୁଁ ଆପଣଙ୍କ ନମ୍ବରକୁୁ କଲ ଲଗେଇବି। କିନ୍ତୁ ଇଏ ତ ଗୋଟେ ଅଲଗା ନମ୍ବରରେ ଲଗିଗଲା ହଉ ଲାଗିଯାଇତ ଯାଇଛି କଥା ହେଇଯିବା।
ଆଜ୍ଞା ଆଜ୍ଞା କଥା ତ ହବାର ଅଛି କାହା ସହିତ ବି ହେଇଯିବା। କଣ ଅଛି।
ଆଜ୍ଞା ମୁଁ ବୁଝିପାରୁନି କିନ୍ତୁ ଏଇଠି ଚାଲିଛି କଣ କିନ୍ତୁ ହଉ ଯାହା ଚାଲିଛି ଚାଲୁ।
ଚାଲିଛି ଟିକ କି ଚାଲିଛି ମୁଁ ଆପଣଙ୍କୁ ପରେ ବିସ୍ତାରରେ ବିସ୍ତାରରେ କଣ ବୁଝେଇଦେବି?
ହଉ ଏବେ ମତେ କୁହନ୍ତୁ ମୁଁ ଆପଣଙ୍କୁ ୟା ପରେ ଆପଣଙ୍କ ନମ୍ବରରେ କରିବି ନା ନାହିଁ?
ହଁ ହଁ ନିଶ୍ଚୟ କରିପାରିବେ ନା ଆପଣଙ୍କୁ ଆକ୍ଚୁଆଲି ମୁଁ କରିବି କି?
ଶୁଣନ୍ତୁ ମତେ ମତେ ଦୁଇଟା କରିବାର ଥିଲା ମୁଁ ଏଇଟା ଆପଣ ମୁଁ ଏଇଟା ମୋ ଯୋଉ ଆମର ଆମର ଗୋଟେ ଅ ମାନେ ଟିକେ ଥିଲେ ମହିଳା ମି ଲଗେଇଥିଲି କିନ୍ତୁ ମୋର ଦି ପଟେ ମାନେ ବୁକିଂ ଟା ମୁଁ ଦି ପଟେ କରିଥିଲି।
ଆଛା ଆଛା।
ହଁ ଏବେ ମୋର ବୁକିଂ ତ ଗୋଟେ ହେଇଗଲା ମୁ ଜଣଙ୍କୁ କଲେ କେମିତି ଆଉ ଜଣଙ୍କୁ ଲାଗିଗଲା ତ ଏବେ ମୁଁ ବୁକିଂଟା ଗୋଟେ କ୍ୟାନ୍ସଲ ହେଇଗଲାଣି। ସେଥିପାଇଁ ମୁଁ ଦି ଜଣଙ୍କୁ ହିଁ ଲଗେଇବି ତାପରେ ଯାଇକି ଆପଣ ମତେ ଲଗେଇବେ।
ଆଛା ହଉ ହଉ ବୁଝିଲି ହେଲା ଆପଣଙ୍କ କଥାରେ ଆଉ।
ହଁ କାହିଁକି ନା ମୁଁ ସମସ୍ତଙ୍କଠୁ ଆ ମାନେ ମୁଁ ସମସ୍ତ ଙ୍କର କଲ ର ଉତ୍ତର ଦେଇ ଦଉଛି କିନ୍ତୁ ମୋ କଲ୍ କାହାକୁ ଯାଉନାହିଁ ତ ମୁଁ ଟିକେ କରିଦିଏ।
ହଉ ହଉ। ମୁଁ ସନ୍ଧ୍ୟାବେଳୁ ଖାଲି ଉତ୍ତର ହିଁ ଦଉଛି ଖାଲି ମୋର ଉତ୍ତର ମିଳୁନି।
ନାଇଁ ମିଛ କଥା କହୁଛନ୍ତି ଆପଣ ମୁଁ ଆପଣଙ୍କ ଉତ୍ତର ମୁଁ ଦେଇଥିଲି।
ଆପଣଙ୍କୁ ଆପଣ ହିଁ ଦେଇଥିଲେ ଆପଣ ଗୋଟେ ଗୋଟେ ଦଉଛନ୍ତି। ମୁଁ ଆଉ ଜଣେ ଯୋଉ ପୁରୁଷ ମିତ୍ର ମୁଁ ଯାହା ସହିତ ଏବେ କଥା ହଉଥିଲି
ଆଜ୍ଞା।
ମୁଁ ତାଙ୍କୁ କହିଲି କି ଆଗ ମୁଁ ତମକୁ କଲ୍ କରିବି ତାପରେ ତମେ ମୋତେ କଲ୍ କରିବ। ସିଏ ମତେ କହି ସାରିଲେଣି କି ଏଁ ଏଁ ସେ କାନ୍ଦି ପ କେଇଲେ ଅଧା। କି ତମେ ମୋତେ କଲ୍ କରନି ମୁଁ ତମକୁ ଆଗ କଲ୍ କରିବି ତାପରେ ତମେ ମୋତେ କଲ୍ କରିବ। ଏଇୟା କହିସାରିଲା ପରେ କଲ୍ କଥା ସରିଲା ପରେ ସେ ମ ମୋତେ କହିଲେ ମୋତେ ଏବେ ନିଦ ଲାଗୁଛି ମୁଁ କାଲି କଲ୍ କରିବି। ମୁଁ ଆଉ କଣ କହିବି ମତେ ଏମତି ଏମିତିଆ ଧୋକା ମିଳିଲା ମୁଁ ଆଉ କଣ କରିବି ମୋ ପାଟିରେ ଶବ୍ଦ ନାହି କି ମୋ ମନ ଶବ୍ଦ ନାହିଁ।
ଆଜ୍ଞା ମୁଁ ବୁଝିପାରୁଛି ଆପଣଙ୍କ କଥା।
ଆଜ୍ଞା, ଆଉ ଆପଣ ଖାଇସାରିଲେଣି ତ ନା କାକୁଡ଼ି ଖାଇବେ?
ଆ ନାଇଁ ନାଇଁ ଆଜି ମୁଁ ରାତିରେ ଖାଇ ନାହିଁ ମୁଁ ଆଜି କ୍ଷୀର ପିଇକି ଶୋଉଚି।
ଆଚ୍ଛା ଆଚ୍ଛା ଭଲ ଭଲ ମତେ ଲାଗିଲା ଆଜି ବି କାକୁଡ଼ି ଖାଇକି ଶୋଇବେ।
ନା ନା ସେ ସବୁଦିନ କଣ କାକୁଡି ଖାଇବି ଆଉ ଯଦି ଭୋକ ଲାଗିଲା ଖାଇଦେବି କାକୁଡି।
ଆଚ୍ଛା ଆଚ୍ଛା କାରଣ ମୁଁ ଆଜି ଆଉ ଜଣଙ୍କ ସହିତ କଥା ହେଇଥିଲି ସନ୍ଧ୍ୟାବେଳେ ସେ ମୁଁ ତାଙ୍କୁ ପଚାରିଲି ଆପଣ କଣ ଖାଇଛନ୍ତି ମୋତେ କହୁଛନ୍ତି ମୁଁ କାକୁଡ଼ି ଖାଉଛି ମୋତେ ତାପରେ ଆପଣଙ୍କ କଥା ମନେ ପଡ଼ିଲା।
ଆଜ୍ଞା ଓହୋ କାକୁଡି କହିଲେ ଆପଣଙ୍କୁ ମୋ କଥା ମନେ ପଡିଯାଉଛି କାହିଁକି ନା ମୁଁ କାକୁଡି ଖାଏ ସବୁବେଳେ।
ଆଜ୍ଞା ଆଜ୍ଞା ମୁଁ ତ ଭାବିଲିଣି ଆପଣଙ୍କ ନମ୍ବରଟା ଆପଣଙ୍କ ନାଁ କାଟିକି କାକୁଡ଼ିନ୍ ସେବ୍ କରିବି ବୋଲି।
ଏମିତି ଆପଣ କଥା କୁହନ୍ତୁନି ହଁ। ମୋର ଗୋଟେ ନାମ ଦେଇଛନ୍ତି ମୋ ବାପା ମାମା ଆପଣ ଏମିତି ତାକୁ ଚେଞ୍ଜ କରିପାରିବେନି।
ଏ ମୁଁ ମୋ ସାଙ୍ଗର ନାଁ ମୁଁ ଟିକେ ଅତି ପ୍ରେମରେ କାକୁଡ଼ି ଦେବି। ଅତି ପ୍ରେମରେ। ଆଉ କଣ କୁହନ୍ତୁ ଆପଣ ଆପଣଙ୍କର ଘରେ ସବୁ କିଏ କିଏ ଟିକେ କହିଲେ?
ମୋ ଘରେ ମୋ ଘରେ ଗୋଟେ ମୋର ବଡ ଭାଇ ଅଛି ଗୋଟେ ମାମା ଅଛନ୍ତି ଗୋଟେ ବାବା ଅଛନ୍ତି।
ଆଛା ଗୋଟେ ମାମା ଗୋଟେ ବାବା
ଆଜ୍ଞା ଆପଣଙ୍କର?
ମୋର ବି ସେମିତି ଗୋଟେ ମାମା ଗୋଟେ ବାବା। ଆଉ ମୋର ଗୋଟେ ବଡ଼ ଭାଇ।
ଆ ଓହୋ ଆପଣଙ୍କର ଗୋଟେ ବଡ ଭାଇ ବି ଅଛନ୍ତି?
ହଁ ହଁ। ଆଉ ମୁଁ ଏତିକି।
ଏତିକି ଅଛନ୍ତି ଆଚ୍ଛା ଆ
ଆଜ୍ଞା।
ମୁଁ ତ ଶୁଣିଥିଲି ଆପଣଙ୍କ ଆପଣ ତ ବାହା ହେଇଯାଇଚନ୍ତି ଆପଣଙ୍କର ତ ଗୋଟେ ଛୁଆ ଥିଲେ।
ଆଉ ମାନେ ଏତିକି ମୋ ଘରେ ଏବେ ମୁଁ ଘରେ ଅଛି। ମୋ ଛୁଆକୁ ମୋ ଛୁଆ ହେଇଗଲାଣି ନା ଆ ଆଠ ନଅ ବର୍ଷର ତ ତାକୁ ମୁଁ ଏବେ ହଷ୍ଟେଲରେ ଛାଡ଼ିଛି ଯୋଉ ଡେ କେୟାର ହଷ୍ଟେଲ ନାଇଟ୍ କେୟାର ଥାଏ ତ ମୁଁ ତାକୁ ଦି ଦିନ ପାଇଁକି ହଷ୍ଟେଲରେ ଛାଡି ଯେ ଏ ଡେମୋ ପାଇଁକି ମାନେ ଟ୍ରେନିଂ ପାଇଁକି।
ଓହୋ ଆପଣ ତାକୁ ଛାଡିଚନ୍ତି?
ଆଜ୍ଞା ଆଜ୍ଞା।
ଓହୋ ଆଉ ଆମେ କଣ କହୁଥିଲି ଆପଣଙ୍କୁ ଅଉ କଣ ଗୋଟେ ଆପଣ କୁହନ୍ତୁ ନା ହଁ ଆମେ ପର୍ବପର୍ବାଣୀ ଓ ପଢନ୍ତି ମୁଁ ପଢେ ବା ଆମର କ କଲେଜରେ ପଢେ ପାଠ ଆପଣ? ତ ଛାଡ଼ ଆପଣ ତ ଘର ସଂସାର କରିସାରିଲେଣି ଆପଣଙ୍କୁ ଆଉ କିଛି ପଚାରିବିନି।
ଆଉ ଆପଣ କୋଉ ଡିପାର୍ଟମେଣ୍ଟରେ ମାନେ କଣ ପଢୁଚନ୍ତି?
ମୁଁ ଗୋଟେ ପଢୁଛି ମୁଁ ପଢୁଚି ବା ଯୋଉ ଅ ଜୀବ ବିଜ୍ଞାନ ପଢୁଚି।
ଆଚ୍ଛା ଜୀବ ବିଜ୍ଞାନ। ମୁଁ ମୋ ଟାଇମ୍ ଆପଣ ବି ଏସ୍ ସି କରୁଚନ୍ତି।
ହଁ।
ମୁଁ ବି ବି ଏସ୍ ସି ମୁଁ ବି ବି ଏସ୍ ସି କରୁଥିଲି ମାନେ ମୋର ମୋ ସମୟରେ ମୁଁ ବି ବି ଏସ୍ ସି କରୁଥିଲି ଏ ଯୋଉ ଇଲେକ୍ଟ୍ରୋନିକ୍ସ ଟେଲିକମ୍ୟୁନିକସନ୍ ବିଦ୍ୟୁତ୍ ଓ ଓ ଆଗକୁ ମୁଁ ଜାଣିନି ସେଟା ମୁଁ ବୁ ଝିକି ଆସିଲେ କହିବି ମୁଁ ବି ସେଇଥିରେ ପଢୁଥିଲି।
ଆଜ୍ଞା ଆଚ୍ଛା ଆଚ୍ଛା।
ଆପଣଙ୍କ ଫ୍ୟୁଚରରେ ଆଉ କଣ କରିବାର ଅଛି ଭବିଷ୍ୟତରେ।
ଭବିଷ୍ୟତରେ ମତେ ଖାଲି ଅ ଭବିଷ୍ୟତରେ ମତେ କଣ କରିବାର ଅଛି ମତେ ଗୋଟେ ଡାକ୍ତର ହବାର ଅଛି।
ଆଚ୍ଛା ଆଚ୍ଛା ଏମିତି କଥା ତାହେଲେ।
ଆଜ୍ଞା ମୁଁ ଗୋଟେ ଡାକ୍ତର ହେଇକି ବଡ ନାମ କରିବି ବଡ କାମ କରିବି ସବୁ ରିବି।
ଓହୋ ଡାକ୍ତର ହେବେ ଏ ବି ଏସ୍ ସି ପଢ଼ିକି ଡାକ୍ତର ହୁଅନ୍ତି ସବୁ।
ହ ଏ ନାଇଁ ବିଏ ସସି ପଡ଼ିକି ପ ଡାକ୍ତର ହୁଅନ୍ତିନି ମୁଁ ତା ପାଇଁ ଅଲଗା ପରୀକ୍ଷା ଦେବି ନା ଆଉ।
ଓହୋ ମତେ ଲାଗେଲା ଆପଣ ପି ଏସ୍ ସି ପଢ଼ିକି ଡାକ୍ତର ହବା କଥା କହିଲେଣି ଆପଣ କି ଡାକ୍ତର ହେବେ କି?
ମୁଁ ପଶୁ ଡାକ୍ତର ହେବି।
ଡାକ୍ତର ହେବେ ଓହୋ। ଏତେ କଥା ଆପଣ ତାହେଲେ ବୋଧେ ପଶୁପ୍ରେମୀ ମଣିଷଟିଏ ଆପଣ ସବୁ ଘରେ କି କି ଗୃହ କହିପାରିବେ।
ମୁଁ ଗୋଟେ କୁକୁର ରଖିଚି ଗୋଟେ ନେଉଳ ରଖିଚି ଗୋଟେ ଅ ଚଢେଇ ରଖିଚି। ଚଢେଇକୁ ରଖିନି ନେଉଳ ଆଉ କୁକୁର ରଖିଚି।
ଆପଣ କେମିତି ଜାଣିଲେ ମୁଁ କଇଁଛ ରଖିଚି ବୋଲି?
ମୁଁ ଦେଖିଥିଲି।
ଆଜ୍ଞା ଗୋଟେ କଇଁଛ ବି ରଖିଚି ମୁଁ।
ଆଚ୍ଛା ଆଚ୍ଛା। ପ ଥା ଭଲ ତାଙ୍କର ସବୁ ସେବା ଯତ୍ନ କରୁଛନ୍ତି ତ?
ହଁ ହଁ ସେବା ଯତ୍ନ କରୁଚି ହଁ।
କୁଆଡେ ଗୋଟେ ମନ ଦେଇକି ଆଉ ଗୋଟେ କୋଉ କାମ କରୁଛନ୍ତି ମତେ ଲାଗିଲାଣି।
ନାଇଁ ନାଇଁ ମନ ଧ୍ୟାନ ଦେଉଚି ଆପଣଙ୍କ କଥାରେ ମୁଁ।
ଆଚ୍ଛା ଆଉ ଆଉ ଗୋଟେ କଣ ପଚା ବି। ଆପଣଙ୍କର କାଲି କଲେଜ ତ ଛୁଟି ଥିବ କାଲି ଗୋଟେ କଣ ଗୋଟେ ଅଛି ଛୁଟିର ଦିନ।
ଆଜ୍ଞା କାଲି ଛୁଟିର ଦିନ ଅଛି।
ଓହୋ ଭଲ ଭଲ ତାହେଲେ ଆପ ଆପଣ କାଲି କଲେଜ ଯିବେନି ଆପଣ କାଲି ଛୁଟିରେ ଅଛନ୍ତି। ଆଉ ଘରେ ବି ଖାଇ ପିଇକି ଆରାମସେ ଶୋଇ ପଡିବେ ଆଉ ଯେହେତୁ, ଏତେ ଖରା ହଉଛି, ଖରାରେ ବାହାର୍ ଏକୁ ଯିବା ଅପେକ୍ଷା ଘରେ ଖାଇ ପିଇକି ଶୋଇପଡିବେ।
ଆଜ୍ଞା, ଖରାରେ ମୁଁ ସେଇୟା ବି ହିଁ କରିବି। ଆଉ ଖାଇ ପିଇକି ଶୋଇପଡିବି।
ଆପଣ, ଡେଲି କଲେଜ ଯାଉଛନ୍ତି?
ଆଜ୍ଞା, ଡେଲି କଲେଜ ଯାଉଛୁ।
ଆଚ୍ଛା, ଆପଣ ତାହେଲେ, ଭାରି ପାଠପ୍ରିୟ ମଣିଷଟେ ଭଲ ପାଠ ପଢ଼ୁଥିବେ ବୋଧେ?
ଆଜ୍ଞା, ମୁଁ ଭଲ ପାଠ ପଢୁଛି।
ଆଚ୍ଛା, ଆଚ୍ଛା। ହଉ, ଆଉ-ଆଉ କଣ କହିବି? ରାତି ତ ଢେର୍ ହେଲାଣି ଯାଉଛି, ଶୋଇପଡିବା।
ସେପଡେ। ଆଜ୍ଞା, ଆଜ୍ଞା, ହୁଁ।